ହାଲୋ।
ହଁ କଣ ବସିଚ ନା କଣ।
ହଁ ଆଉ ବସିଛି ଛାତ ଉପରେ ବସିଛି ହେଲେ ମଶା କାମୁଡୁଛନ୍ତି।
ହଁ ମତେ ମଶା କାମୁଡେ ବୋଲି ମୁଁ ଗୋଡଟାକୁ ଟେକି ଦେଇଛି ଯେମିତି ମଶା ଆସିଲେ ସେ ମୋ ହାତ ପାଖରେ ଥିବ ମୁଁ ଘୋଡେଇ ଦେବି।
ଆମର ଛାତ ଉପରେ ବା ଲାଇଟ ନାହିଁ ନା ଅନ୍ଧାର ବା। ସେଇଥିପାଇଁ କହୁଚି ଧ। ଶିଢି ଘର ଯୋଉଟା ତାକୁ ବନ୍ଦ କରିଦେଇଛି। ଲାଇଟ ଆସୁନି।
ହଁ ଆଉ ଏଠିକି ଆମର ଦେଖାଯାଉଛି କଣ କହିଲ। ଅଛନ୍ତି ଲୋକମାନେ ସେ ସବୁଛାତ ଉପରେ ଚାଲୁଛନ୍ତି ଖରା ଦିନ ତାର ହଉଚି ।
ଆମ ପାଖରେ ବହୁତ ଜୋରେ ପବନ ହଉଛି।
ଏବେ ଭଲ ଶୁଭାଗଲା ତୁ-ତୁମ କଥା ତମ କଥା। ଭଗବାନ ଆଉ କଣ କୁହ ସନ୍ତୁଳା ତମକୁ ଆସୁଛି।
ହଁ ଯଉ ସବୁ ପରିବା ପ କେଇ କିି ସେ ସେଥିରେ ଯୋଉ ରସୁଣ ଛୁଙ୍କଟା ଦିଅନ୍ତ ତି ସେଇ ସନ୍ତୁଳା ତ?
ହଁ କାଲି ମୁଁ ମୋର ଗୋଟେ ସାଙ୍ଗ କୁ କହିଥିଲି ଡାଲିରେ ଅଦା ଛୁଙ୍କ ଦେଇକି କରିବା ପାଇଁ, ସେ କହିଲା ଡାଲିରେ କଣ ଅଦା ଆ ଛୁଙ୍କ ଦିଆହବ ମୁଁ କହିଲି ହଁ ଡାଲିରେ ଅଦାଛୁଙ୍କ ଦେଇକି କଲେ ଆହୁରି ଭଲ ଲାଗିବ।
ବିନା ପିଆଜ ରସୁଣ ରେ ଡାଲମା କଲେ ତ ଅଦା ଛୁଙ୍କ ଦିଆଯାଏ।
ହଁ ମୁଁ ତାକୁ କହିଥିଲି ତ ଡାଲିରେ ଅଦାଛୁଙ୍କ ଦବା ପାଇଁ ତ ସେ ଆଜି ଡାଲିରେ ଅଦା ଛୁଙ୍କ ଦେଇକି କରିଥିବ ବୋଧେ
ଭଲ ଲାଗିଥିବ ଆଉ ତାଙ୍କୁ କହିଲନି ସେଥିରେ ଟିକେ ଘିଅ ଦେଇଦେଇ । ହଁ ତ ଲାଷ୍ଟ କୁ
ହଁ! ମୁଁ କହିଥିଲି ଯଦି ଭଲ ନ ଲାଗିବ ଯଦି ଭଲ ନ ଲାଗିବ ତାହେଲେ ଆଣିକି ଆସିବ ମୁଁ ଖାଇଦେବି, ଯେହେତୁ ମୁଁ ତୁମକୁ ଶିଖେଇଛି, ମତେ ଦବ ମୁଁ ଖାଇଦେବି।
ଡାଲମା ହେଇସାରିଲା ପରେ ସେଥିରେ ଟିକେ ଗୋଟେ ଚାମଚ ଘିଅ ଦେଇ ଦବ। ର ସ୍ବର୍ଗ ଶାନ୍ତି ମିଳିଯିବ।
ହଁ ଯେମିତି ଲାଗିବ ମାନେ ଭୋଗ ହେଇଥିବା ଡାଲମା।
ହଁ ଘିଅର ବାସ୍ନା ଟା ଟିକେ ଅଲଗା ନା ।
ହଁ। ଆଉ ନଡିଆ ର ଭିତର ନାଳି ଖାଇବା ପାଇଁ ଇଛା ଆମ- ନା ଆମର ନା ବାରିଆଡେ ନା ପଇଡରେ ତ କେବଳ ପାଣି ଥିବ, କିନ୍ତୁ ପଇଡର ଉପର ମାନେ ଉପର ସ୍ତର ଆଉ ନଡିଆର ତଳ ସ୍ତର ସେଇଟା ହଉଛି ପଇଡ, ମାନେ ନଡିଆ ନାଳୀ
ହଁ ହଁ ତମକୁ ଭଲ ଲାଗେ?
ହଁ! ଛୋଟ ବେଳେ ଖାଇଥିଲେ ଯେ ତାପରେ ଗଛ ଭାଙ୍ଗିଦେଲେ, ଏବେ ତ ଖାଲି ବାହାରେ ପଇଡ ମିଳୁଛି ହେଲେ ପଇଡର ନାଳି ମିଳୁନି।
ନା ଗୋଟେ ଗୋଟେ ପଇଡ ଅଛି ବଡ, ହଁ ତାକୁ ନାଳୀ କୁହନ୍ତି ।
ହୁଁ।
ଯୋଉ ପଇଡ଼ ଯେତେବେଳେ ପାଣି ଦିଅନ୍ତି, ଗୋଟେ ଛୋଟ ପଇଡ଼ ଅଛି ଗୋଟେ ବଡ ପଇଡ଼ ଅଛି। ହେଲା, ସେ ବଡ ପଇଠ ଟା ମାନେ ଅଧିକ ପାଣି ବାହାରିବ। ହେଲେ ସେଟା ଟିକେ ବଡ ହେଇଯାଇଥିବ ଯୋଉଟା ତା ପିଇ ସାରିଲା ପରେ, ଲୋକ ଯିଏ ମାନେ ପଇଡ ବିକ୍ରି କରନ୍ତି ସେ ତାକୁ କାଟିକି ନାଳି ବାହାର କରିକି ସେଥିରେ ଦିଅନ୍ତି ଖାଇବାକୁ ମୁଁ ଏବେ ଖାଇଥିଲି କିଛି ଦିନି ପୁର୍ବୁରୁ।
ହଁ ତାହେଲେ ଦେଖିବା କେବେ ଖାଇବା।
ହଁ ବଡ଼ ପଇଡ଼ ପାଣି ବି ବହୁତ୍ ବାହାରେ ପେଟ ପୁରା ପୁରିଯିବ ପେଟ ପୁରା ଥଣ୍ଡା।
ହଁ ମନ ତ। ଥଣ୍ଡା ଆଉ ସାତ ଦିନ ପରେ ହବ।
ହଁ ହଁ ତମ ପାଖରେ କଣ କହିଲ।
ମୁଁ କହିଲି ସେଟା ତ ପେଟ ଥଣ୍ଡା ହେଇଯିବ କିନ୍ତୁ ମନ ଥଣ୍ଡା ଆଉ କିଛିଦିନ ପରେ ହବ। ଯେତେବେଳେ ପକେଟ ଥଣ୍ଡା ହବ। ଆଉ ଆମର ଇଏ। ବେଲ ଗଛରେ ବହୁତ ବେଲ ହେଇଛି କିନ୍ତୁ ବେଲ ଗଛରେ ବେଲ ଫଳି ଲାଭ କଣ ସେ ।
ଯେ ତମେ ହଁ ପଣା କରିକି ତ ଖାଇ ହଉଚି।
ହଁ ପଣା କରି କେତେ ଖାଇବ କିନ୍ତୁ ବେଲ ଗଛ ଜାଗାରେ ଯଦି ତମେ ଆଉ ଗୋଟେ କିଛି ଗଛ ଲଗେଇବ ତ ତାକୁ ହେଲେ ଯେତିକ ଫଳ ହବ ସବୁଯାକ ଖାଇବ।
ହଁ ପିଲା ବିକ୍ରି ବି କରନ୍ତି ।
ହଁ କିନ୍ତୁ ଏଠି ବଡ଼ଲୋକିଆ କଥା ବିକ୍ରୀ କରିବେନି।
ଗୋଟେ କାମ କର ସେଇଠୁ ବେଲ ନେଇଆସ ଆଣିକି ପନା କରିକି। ପିଅ ତମକୁ ବେଲ ପଣା ଆସେନି।
ବେଲପଣା ଆସେ ଯେ କିନ୍ତୁ ଖାଇବା ପାଇଁ ଏତେ ଭଲ ଲାଗେନି। ପିଇବା ପାଇଁ ଏତେ ଭଲ ଲାଗେନି ଆଉ ବେଲ ପଣା ପାଇଁ ଯାହା ସବୁ ସାମଗ୍ରୀ ଦକାରେ ସିଏ ବି ଆମ ପାଖରେ ନାହିଁ ତ ସେଥି ପାଇଁ ବେଲ ବି ପାଚିନି ଏବେ ବହୁତ କଞ୍ଚା ହେଇଚି ବେଲ। ମୁଁ ତ ଦେଖୁଚି ଏଠି ବାରମାସୀ ହଉଚି କେଜାଣି ବେଲ କେବେ ଫଳିବ ମୁଁ ତ ତାକୁ ସବବେଳେ ଦେଖୁଚି ହଉଚି।
ବେଲ ତ ବାରମାସୀ ହୁଏ ଯେତେ ବେଳେ ପତ୍ରଝଡଆ ଦିଏ ସେତେ ବେଳେ ବି ବେଲ ଗଛରେ ଥାଏ। ମାନେ ଗଛରେ ପତ୍ର ତ ଥିବ। ଚିନ୍ତିତ କଥା।
ବେଲ ଥିବ କେମିତି କେଜାଣି।
ଆମ ଘର ପାଖରେ ବି ଗୋଟେ ବେଲ ଗଛ ଅଛି। ବଡ ବେଲ ଗଛଟେ ମୁଁ ତାକୁ ଛୋଟ ବେଳୁ ଦେଖୁଛି। ସେ ବେଲ ଗଛରେ ସେତେବେଳେ ପତ୍ର ହଉଥିବ ବହୁତ ସୁନ୍ଦର୍ ଦେଖାଯାଏ। ମନ୍ଦିର ନେଇକି ଯିବା ପାଇଁ ପୁରା ଛୋଟ ଛୋଟ ପ।
ପ୍ରକ୍ ତାକୁ। ହଁ ହଁ ହଁ।
କୁହନ୍ତିନ କି ଶହେ ଆଠ ବେଲ ପତ୍ର ନିଅନ୍ତି ସେମିତି ମୁଁ ତୋଳିକି ନେଇକି ଯାଏ ଯେତେବେଳେ ମନ୍ଦିର ଯାଏ ବହୁତ ପତ୍ର ହେଇଥାଏ ନା। ସେତେବେଳେ ନେଇକି ଯାଏ ସହେ ଆଠ ବେଲ ପତ୍ର। ତ୍ର।
ହଁ ଆମର ଏଇଠି ଗୋଟେ ଘର ପାଖ
ମୁଁ କଇଲି ଏବେ ବୋହୁତ ଦିନ ହେଲା ମନ୍ଦିର ଯାଇନି ଭାବୁଛି କାଲି ସୋମବାର ଅଛି କାଲି ସକାଳୁ ଉଠିକି ଏ ଯିବି ଟିକେ ଆମ ଗାଁ ଶିବ୍ ବ ମନ୍ଦିର ଯାଇକି ବୁଲିକି ଆସିବି ଆଉ।
ହଁ ଏଠି ଗୋଟେ ଘର ପାଖ ମାଲିକାଣୀଙ୍କର ଗୋଟେ ପିଜୁଳି ଗଛ ଅଛି ତ ସେ ପିଜୁଳି ଗଛ୍ ତ କଣ ହେଇଚି ନା ସିଏ ଟିକେ ପବନରେ ନଇ ଯାଇଚି ପୁରାପୁରି ଛାତକୁ ଲାଗିଚି ତାହାନେ ତମେ ଛାତ ଉପରେ ଠିଆ ହବ ଗ ଛରୁ ପିଜୁଳି ତୋଳିବ ଖାଇବ ଭାବିଲ ଟିକେ ସେ ଘରେ ଯଦି ଆମେ ରହିଥାନ୍ତୁ ହଁ ଆଉ କଣ କୁହ ଖାଲି ସେ ଘରେ ଟିକେ ରଙ୍ଗ ଦିଆ ହେଇନି ଆଉ ର ଙ୍ଗ ଦବା ଆଉ। ମୁଁ ତାଙ୍କୁ କହିଦେବି ନହେନେ ସେ ଟିକେ ନେଇ ଆଣିକି ରଙ୍ଗ ଦେବେ।
ଆମର ଏଠି ଯୋଉ ପିଜୁଳି ଗଛ ହେଇଚି ଆ ଆମର ଏଠି ଯୋଉ ପିଜୁଳି ଗଛ ହେଇଚି। ଦିଟା ପିଜୁଳି ତିନ୍ ଟା ଥିଲା ପିଜୁଳି ଗଛ। ଗୋଟେ ଭାଙ୍ଗି ଦେଇଚୁ ଏବେ କାଟ୍ ହାଣି ଦେଇ ତାପରେ ଆଉ ଦିଟା ପିଜୁଳି ଗଛ ଅ ଛି କିନ୍ତୁ ଆମ ଆଡ଼େ ବହୁତ ମାନ୍ ଙ୍କଡ଼ ଆସନ୍ତି ପିଜୁଳି ଗଛ ରେ ମାନେ ଯେତ୍ ତିକି ପିଜୁଳି ହେଇଥିବ ମଣିଷ ମାନେ ଆମେ ଯେତିକି ନ ଖାଇ ଥିବୁ ସେତିକି ମାଙ୍କଡ଼ ମାନେ ଖାଇଦିଅ କାର କିଛି କରନ୍ତିନି କିନ୍ତୁ ତୋଳିକି ନେଇକି ଖାଇଦିଅନ୍ତି।
ଯା ହଉ ମାଙ୍କଡ଼ ମାନଙ୍କ ପାଇଁ ତମେ ଗଛ ଲଗେଇଚ।
ହଁ ପିଜୁଳି ଆମ୍ୱ ଲ୍ ମାନେ ବିଶ୍ ଜ ଘରେ ଯେତେବେଳେ ପିଜୁଳି ଥିବ କି ଯାହାବି ଥିବ ସେଇଟା କଣ ସା ଆମ ମାନଙ୍କୁ ଭଲ ଅନ୍ୟ ମାନଙ୍କୁ ଭଲ ଲାଗିବ ନିଜ ଘର ଲୋକ୍
ଭଲ ଲାଗିବନି ହଁ ଯୋଉଟା ପାଖେରେ ଥାଏ ତାଙ୍କୁ ସେଟା ଭଲ ଲାଗେନି। କିନ୍ତୁ ମୋରୋ ଯୋଉଟା ପାଖେରେ ଥାଉ ଘରେ ଥାଉ ମତେ ସବୁ ଭଲ ଲାଗିବ ସେଇଥିପାଇଁ ମୁଁ ଟିକେ ମୋଟା ହେଇଯାଇଚି। ଆଉ କଣ?
ହଁ ମୋର ଗୋଟେ ସାଙ୍ଗଟେ କହୁଥିଲା ତାକୁ ପିଠା ଏତେ ଭଲସେ ଆସେନି।ଯେହେତୁ ତାଙ୍କ ସ୍ଵାମୀ ପିଠା ଖାଆନ୍ତିନି ତ ସେ ବି ପିଠା କେବେ କରନ୍ତିନି କିନ୍ତୁ ସେ ବି ଆମ ପାଖାପାଖି ଲୋକ। ଅ ତ ସିଏ କହୁଥିଲେ କଣ ତାଙ୍କୁ ସବୁ ପନିପରିବା ଖାଇବା ପାଇଁ ଭଲ ଲାଗେ ଆଉ ସିଏ ଯୋଉଠି ଏବେ ରହୁଛନ୍ତି ସେଠି ବି ଛାତ ଉପରେ ଭଲ ଭଲ ଗଛ ବି ଲଗେଇଛନ୍ତି ଆଉ ଘରକୁ ଯାଆନ୍ତି ଯେତେବେଳେ ସେତେବେଳେ ପଲଥିନରେ ମାଟି ଟିକେ ନେଇ ଆସନ୍ତି ଆଉ ଏ ପରିବା ଚୋପା ଦେଇ ଦିଅନ୍ତି ତ ସେଠି ତାଙ୍କର ଭଲ ଗଛ ହେଇଛି ସବୁ ଗଛ ସେ ଲଗେଇଛନ୍ତି।
ନିଜ ବାଡିରେ ପରିବା ଲଗେଇକି ଖାଇବା ଟା ଭଲ । କିଛି ମାନେ ସାର ପଡି ନ ଥାଏ। ଥିବ ଖାଲି ଖତ ଖତ ଦେଇକି କରିବ । ସେଇଟା ଭଲ ।
ହଁ। ସେି କହୁଥିଲେ କି ସେି କୁହ।
ସେ ପରିିବାର ଯଉ ବାସନା ଏ। ସାଙ୍ଗେ ସାଙ୍ଗେ ଆଣିକି ତାକୁ ଯଦି ଚୁଲିରେ ଯଦି ବିି ଚୁଲି ଥିବ ତାକୁ ଯଦି ପୋଡି ଦେଇକି ଗୋଟେ ଦଳି ଦବ ଟିକେ କଞ୍ଚା ଲଙ୍କା ଆଉ ଗୋଟେ ରସୁଣ ଦେଇକି ନହେଲେ ପିଆଜ ଆଉ ଟିକେ ସୋରିଷ ତେଲ ପକେଇକି ଯଦି ତାକୁ ଲୁଣ ଟିକେ ଦେଇକି ଦଳିକି ଖାଇବ ପଖାଳ ଭାତ ସହିତ ପୁରା ମଜା ଆସିଯିବ।
ହଁ ସେ କଲରା ଗଛ ଲଗେଇଥିଲେ ତ ସେ ଏମିତି ସବୁ ପରିବା କାଟିକି ଗଛ ମୂଳରେ ଦେଇ ଦିଅନ୍ତି ତ ସେ ମଞ୍ଜି ଭିତରୁ ହିଁ ଗୋଟେ ଗଛ ଉଠିଥିଲା କଲରା ଗଛଟେ ତ ସି ଭଲ ହେଇଥିଲା ତ ସେ କଲରା ଛିଣ୍ଡେଇଲେ ଭାଜିଲେ ଖାଇଲେ । ଆ ଲୋ ମୁଁ ତିନ ଥର ଆଣକି ଖଇଇ ସା ନାହି ମୁ କ ଭ
ଯାହା ହଉ ନିଜ ଘରେ ହେଇଥିବ ଯେତେବେଳେ ଇଚ୍ଛା ହବ ଆଣିକି ଖାଇପାରିବ।
ହଁ।
ମାର୍କେଟ ବି ଯାଇକି ବଜାରକୁ ଯାଇକି ସେଇ ଜିନିଷ ଆଣିକି କରିକି ଖାଇଲା ବେଳକୁ ଟାଇମ ଲାଗିବ ତ ନିଜ ବାଡିରେ ଯଦି କରିଥିବ ଯେତେବେଳେ ଯୋଉ କରିବାଟ ଇଚ୍ଛା ହବ ତ ମୁଁ ଖାଇ ପାରିବ।
ହଉ ତାହେଲେ ମୁଁ କରୁଛି ତମକୁ।
ହଁ।